ହ୍ୟାଲୋ ଓ
ହଁଁ କଣ କରୁଛ?
ଏଇଠି ବସିଚି, ପୁଅକୁ ଧରିଛିି ବସିଚି ଏଠି। ଆଉ କଣ କରୁଚନ୍ତି?
ଏଇ ଛାତ ଉପରେ ଟେକେ ବୁଲୁଥିଲୁ ଆଉ।
ହଁ ସନ୍ଧ୍ୟା ସମୟ ତ ଏବେ ଟିକେ ବସିବା କି କିଛି ସ୍ନାକ୍ସ ନବା କିଛି ଟିଫନ୍ କରିବା ନା କି।
ହଁ ନାଇଁ ନାଇଁ ମୁଁ ଚାଏନି।
ଆଚ୍ଛା ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ। ତମ ଘରେ ସମସ୍ତେ କଣ କରୁଛନ୍ତି?
ଭଲ ଅଛନ୍ତି। ବାପା, ବୋଉ ସମସ୍ତେ ଆମେ ଏଇଠି ବସି ସିଛୁ ହଁ ସନ୍ଧ୍ୟା ସମୟଟା କିଛି କାମ ନାହିଁ ଏଇଠି ବସିଛୁ।
ଅ ହ ଆଉ ତମ ଗାଁ ରେ ରଜ କେମିତି ହେଇଥିଲା?
ରଜ ଏଥର ବହୁତ ବଢିଆ ସେ ସେଲିବ୍ରେସନ ହେଲା। ଆଉ ମୁଁ ଟିକେ ବାପ ଘରେ ମୋର ଯେତିକି ନହେଇଥିଲା, ଶାଶୁ ଘରେ ବହୁତ ମୁଁ ଏନଜୟ କଲି।
ଓହୋ ତାହେଲେ ତମେ ଶାଶୁ ଘରେ ଥିଲ?
ଆଜ୍ଞା।
ଓହ ଆମେ ବାପ ମୁଁ ଯାଇଥିଲି ଆମ ଗାଁକୁ।
ଆଚ୍ଛା ଗାଁରେ ଗାଁ ରେ ସମସ୍ତେ ଆସିଥିବେ
କିଏସେ ହଁ ସମସ୍ତେ ଝିଅ ଆସିଥିଲେ ବହୁତ ବର୍ଷ ମାନେ ଯୋଉ ମାନେ ଆମର ଦିଦି ହେବେ ଯୋଉମାନେ ଯୋଉମାନଙ୍କୁ ମୁଁ ପାଞ୍ଚ ସାତ ବର୍ଷ ପୂର୍ବେ ଦେଖିଥିଲି ସେମାନେ ବି ଆସିଥିଲେ। ତ ଦେଖା ଦେଖା ହେଇଗଲା। ଫାଷ୍ଟ ଦିନ ତ ବର୍ଷା ଫର୍ଷା ହେଲା ଟିକ କେ ଭଲସେ କିଛି ହେଇପାରିଲାନି, ସେକେଣ୍ଡ ଦିନ ଦ୍ଵିତୀୟ ଦିନ ଦି ଦ୍ଵିତୀୟ ରଜ ଦିନ ରଜ ସଂକ୍ରାନ୍ତି ଦିନ ଭଲରେ ହେଲା ଆମର ଭୋଜି ବି ହଉଥିଲା। ମହୋତ୍ସବରେ ଭୋଜି ହଉଥିଲା। ପ୍ରଥମ ସେଟ୍ ଦ୍ଵିତୀୟ ଦିନ, ଆଉ ଶେଷର ଦିନ ଭୋଜି ହେଲା ଦୋଳି ଖେଳ ହେଲା ବହୁତ ସାରା ଆମର ପ୍ରତିଯୋଗିତା ହେଲା ଛୁଆମାନଙ୍କର।
କବାଡି ଖେଳ ହେଲା କି ନାଇଁ?
ହଁ ହଁ କବାଡି ଟା ତ ଆଗ।
ରଜରେ କବାଡି ଟା ତ ହଁ ପାନ ଖାଇଛନ୍ତି।
ହଁ ଖାଇଛୁ। ଦିଟା ଖଣ୍ଡେ ପାନ ଖାଇଛୁ ଆଉ, ଆ ଭାଉଜ ମାନେ ତ କେହି ପାନ ଦେଲେନି କିଣିକି ଖାଇଲୁ ଆଉ।
ହଁ ଭାଉଜ ମାନେ ପାନ ଦେଇନାହାନ୍ତି ତାହେଲେ ନା?
ନାଇଁ ପା।
ହଁ ଆଉ କଣ? କି କି ପିଠା ଖାଇଲେ?
ପୋଡ ପିଠା ଖାଇଥିଲୁ ଆଉ ମୁଆଁ ପିଠା, ଚକୁଳି ଦହିବରା ଆକ୍ଚୁଏଲି ହେଇଥିଲା ଯେ କିନ୍ତୁ ଯୋଉ ଖରା ହଉଥିଲା ମାନେ ଆମେ ସ କାଳୁ କରିଦେଲୁ ଦହିବରା ଖାଇବୁ ବୋଲି, ପୋଡପିଠା ସମସ୍ତେ ଖାଇଦେ ଦହିବରା ଟା ମନେ ନାହିଁ କାହାର ଖାଇବା ମାନେ ମନେ ନାହିଁ ମତଲବ କି ନାଇଁ ଏ ପୋଡପିଠା ତ ଖାଇଥିଲା ଏଟା ପଛରେ ଖାଇବା ତ ସେଇଟା ରା ରେ ଦହିରେ ପକେଇ ଦେଇଥିଲେ ଘରେ ତ ରାତିରେ ଖାଇଲା ବେଳକୁ ଦହିବରା ମାନେ ପୁରା ଆମ୍ବିଳା ମାନେ କିଛି ଖାଇ ହିଁ ହେଲାନି ଏ ବନ୍ଦୁଖ ଭୁଃଖ ଲାଗଗଲା ଆଉ ଗୋଟେ ଘରେ କରିଥିଲେ ବହୁତ କଷ୍ଟରେ କିନ୍ତୁ ଆମେ ଖାଇପାରିଲୁନି ତାକୁ ଆଉ ହଁ ଖରାପ ହେଇଗଲା
ପୋଡାପିଠା ଖାଇଲେ ନା କି କୋଉଥିରେ ପୋଡାପିଠା ହେଇଥିଲା କ୍ଷୀରରେ ନା ଏମତି ଗୁଡରେ ଜନ୍ତିକି କରିଥିଲେ।
ନାଇଁ ଆମର ହେଇଥିଲା କ୍ଷୀର ପୋଡ ପିଠା ହେଇଥିଲା ତାପରେ ଆମ ଆମ ବଡ଼ ବୋଉ ଘର କରିଥିଲେ ଚାଉଳ ପୋଡ଼ପିଠା ବିରୀ ପୋଡପିଠା ମାନେ ଆମ ଘରେ ସମୁଦାୟ ତିନି ପ୍ରକାର ପୋଡପିଠା ହେଇଥିଲା।
ଆଚ୍ଛା।
କ୍ଷୀର ପୋଡ ପିଠା ଟା ବେଶୀ ଟିକେ ଭଲ ଲାଗେ ଏଇଥିପାଇଁ କି ଟିକେ ବହୁତ ମାନେ ହାଲୁକା ହୁଏ
ହାଲିକା କଣ କହିଲା ସେଟା ଟିକେ ସ୍ପଞ୍ଜ ଟାଇପ ର ରୁହେ ତାକୁ ଟିକେ ହାତ ମାରିଲେ ଦେଖିଲ କେମିତି ମଞ୍ଜି ଟାଇପ ର ରୁହେନି ସେଇଟା ଚାଲଥିଲା। ହଁ ସେଇ ଟାଇପ ର ସେଇଟା ଟିକେ ଭଲ ଲାଗେ ନରମ ଲାଗେ ଖାଇବା ପାଇଁ ଆଉ ଆଉ ଗୋଡରେ ସେଇଟା ଯ ଟିକେ କରନ୍ତି ଟିକେ ଟାଣ ଲାଗେ ଉପର ଟା ଟିକେ ପୋଡି ଯାଇଥାଏ।
ସେଟା ବି ସେଟା ବି ଭଲ ଲାଗେ ଖାଇବା ପାଇଁ ଏଇଟା ମାନେ ଟିକେ ବୟସ୍କ ବ୍ୟକ୍ତି ବୁଢା ଲୋକ ସେମାନଙ୍କ ଦାନ୍ତ ନଥିବ ସେମାନେ କ୍ଷୀର ପୋଡ଼ପିଠାଟା ଖାଇଲେ ତାଙ୍କୁ ପାଇଁ ହବ କିନ୍ତୁ ଆମ ମାନଙ୍କ ପାଇଁ ସେ ମୋଟା ଯୋଉ ଚାଉଳ ପୋଡ ପିଠା ଟା ବି ବଢିଆ ଲାଗେ ସେଟା କ ଆମର ପୋଡପିଠା ହଉଛି ଚାଉଳ ପୋଡପିଠା ଏବେ ତାକୁ ସମସ୍ତେ କିଏ କରୁଛନ୍ତି କ୍ଷୀର ପୋଡ ପିଠା କିଏ କରୁଛନ୍ତି ବିରି ପୋଡ ପିଠା କିନ୍ତୁ ପ୍ରକୃତରେ ଆମର ଚାଉଳ ପୋଡପିଠା ଟା ହିଁ ଦୋଳି ଖେଳାରେ ଚାଉଳ ପୋଡପିଠା ପୂର୍ବରୁ ହେଇକି ଥାଏ ଆଉ ମାନେ ଦୋଳି ଖଲା
ରଜରେ ସ୍ପେଶାଲ ତ ପୋଡପିଠା ଆଉ ପୋଡପିଠା ଟା ଆଗ।
ରଜ ପ୍ରସିଦ୍ଧ ପୋଡପିଠା ଯୋଏ କିନ୍ତୁ ସେଇ ପୋଡ ପିଠାରେ ଆମେ ସଂକ୍ରାନ୍ତିରେ ବି ସେଇ ପୋଡ଼ପିଠା ଖାଉ କିନ୍ତୁ ଏମିତି ଅଲଗା ଦିନରେ ଆମେ ସଂକ୍ରାନ୍ତିରେ କହିବେ ପୋଡ଼ା ଖାଆନ୍ତିନି। କିନ୍ତୁ ରଜ ଗୋଟେ ଦିନ ଯେଉଥିରେ କି ପୋଡ଼ ପିଠା ସଂକ୍ରାନ୍ତିରେ ବି ଆମେ ଖାଇପାରିବା।
ହଁ ସେଇଟା ସେଇ ପର୍ବ ପାଇଁ ସେଇ ପିଠାଟା ପ୍ରସିଦ୍ଧ।
ହଁ।
ହଁ ଆଉ ଚକୁଳି।
ଚକୁଳି ହଁ ଚକୁଳି ହେଇଥିଲେ ଯେ କିନ୍ତୁ ମୁଁ ଚକୁଳି ଖାଇନି।
ପକୁଳିଟା ଏମିତି ଗୋଟେ କମନ ହେଇଗଲାଣି ପ୍ରାୟ ଟାଇମ ଦେଖେ ଲୋକଙ୍କ ଘରେ ଆଜି ଆମର ଚକୁଳି ଆଉ ମଟର ତରକାରୀ।
ହଁ କାଲି କାଲି ଆମର ଚକୁଳି ଆଉ ଚିକେନ ହେଇଥିଲା ଯେମିତି ମାନେ ଓଷା ବାର ତ କିଛି ନାଇଁ ଦିଅ ଚକୁଳି କରିଦି କିନ୍ତୁ ଯେମିତି ଆମର ହୁଏ ଆମର ଏପଟେ ହୁଏ ଏ ପୁଷ ମାସରେ ଗୋଟେ କଣ ପ ପୁଷୁମଣ୍ଡା ହୁଏ ଆଉ ସେମି ଚିତ୍ଉ ଅମାବାସ୍ୟାକୁ ଚିତ୍ତଉ ପିଠା ହୁଏ। ବଉଳ ଅମାବାସ୍ୟା କୁ ବଉଳ ପିଠା ହୁଏ ତ ସେଇଟା ହଉଚି ମାନେ ସବୁ ପର୍ବ ଅନୁସାରେ ସବୁ ଗୋଟେ ଗୋଟେ ପିଠା ଯୋଉଟା କି ମାନେ ଭଲ ଲାଗେ ସେଇ ଟାଇମ ରେ ସେଇ ଜିନିଷ ଟା ଖାଇବା ପାଇଁ ଭଲ ଲାଗେ।
ସେଇ ଟାଇମ ରେ ସେଇ ଜିନିଷ ଟା ଭଲ ଲାଗେ ଯେମିତି କିି ଅଷ୍ଟମୀରେ ଏଣ୍ଡୁରି ପିଠା ତାର ମଜା ଟା ଆଉ କୋଉଥିରେ ନାଇଁ ସତରେ ଆଉ ତ ସବୁ ଆମେ କରିକି ଖାଉଚେ। କିନ୍ତୁ ସେଇ ଯୋଉ ପତର ଟା ସେଇ ଟାଇମରେ ମିଳେ ସେଇଟା ଭଲ ଲାଗେ ଖାଇବା ପାଇଁ ହଳଦୀ ପତର ଟା। ଆଉ ଏତେ ସାରା ପିଠା ଖାଇଛନ୍ତି? ହୁଁ। ଆଉ?
ନାଇଁ ମତେ ସବୁଠୁ ଭଲ ଲାଗେ ମଣ୍ଡା ପିଠା ମାନେ ସବୁ ପିଠା ଭିତରୁ ମୋର ମାନେ ପ୍ରଥମ ପସନ୍ଦ ହଉଚି ମଣ୍ଡା ପିଠା। ମଣ୍ଡା ପିଠା ତ ପୁଣି ନଡ଼ିଆ ମଣ୍ଡା ନୁହେଁ ରାଶି ମଣ୍ଡା ମତେ ଭଲ ଲାଗେ।
ରାସି ମଣ୍ଡା ମଣ୍ଡା ପିଠାରେ ଯଉ ପୁରଟା ଦିଆଯାଏ କେତେ ପ୍ରକାର ଦେଇ ଜାଣିଚନ୍ତି?
ଆମ୍ ମୁଁ ଆମେ ମୁଁ ଖାଇଚି ଆମ ଘରେ ଏ ଗୋଟେ ରାଶ୍ ସି ରାଶି ମଣ୍ଡା ହୁଏ ଆଉ ଆମର ଯୁ ନଡ଼ିଆ ମଣ୍ଡା ହୁଏ କି ନ୍ତୁ ମୁଁ ମୋ ଶାଶୁ ଘରେ ଦେଖିଲି ଆଉ ମୋର ଗୋଟେ ସାଙ୍ଗ ଘର ବି କରିକି ଆଣିଥିଲେ ସେ ପ ପୁରା ଏମିନ୍ତି କୋଳଥ କୁ ଇଏ କରିକି ବା ଟିକେ କଣ ଗୁଡ ଦେଇକି ପୁରନ୍ତି କିନ୍ତୁ ମତେ ସେଇଟା ଭଲ ଲାଗେନି ମ ତେ ସବୁଠୁ ଭଲ ଲାଗେ ରାସି ତାପରେ ନଡ଼ିଆ।
ହଁ ନା ମୁଁ ବି ମୋ ବାପ ଘରେ ଖାଇଥିଲି ନଡିଆରେ ଖାଇଥିଲି। ରାଶିର ଖାଇଥିଲି ଆଉ ଗୋଟେ ଫେସି ଜାଣିଚ ନା ଫେସା କଣ ଗୋଟେ କୁହନ୍ତି ହେଲା। ସେଟା ବି। ସେଟା ଗୋଟେ ହୁଏ ଆଉ ମୁଗ ଟାକୁ ବି ଗୁଡରେ ଗୋଳେଇକି ସେଇଟା କରନ୍ତି। ସେ ବି ଟିକେ ନରମ ଲାଗେ ସେଟା ଜାଣିଥିଲେ ଶାଶୁଘରେ ବି ମୁଁ ଆସିଲା ପରେ ସେଇଟା ସେ କରିଥିଲି ଆମ ଶାଶୁ କରିଥିଲେ। ସେ କରିଥିଲି ମୁଁ ତାଙ୍କ ସହିତ ମୁଁ ତାକୁ ବି ଖାଇଲି ଭଲ ଲାଗୁଥିଲା। ହଁ ଏଯୋଉ ମୁଗ ଟାକୁ ସିଝେଇକି ସିଝେଇକି ବାହାର କରିଦେବେ ପାଣି ରଖିବେନି ଟୋଟାଲି ଟିକେ ଦର ଦର ସିଝା ଥିବ ବେଶୀ ସିଝା ନୁହଁ ତାକୁ ଖୋଲିକି ଗୁଡ ଗୋଳେଇକି କାହିଁକିନା ଗୁଡରେ ଗୋଳେଇ ଦେଲା ମାନେ ଦେଖିଲ ଟିକେ ପାଣି ହେଇଯାଏନି କି? ଆଉ ସେଇଟା ସାଙ୍ଗେ ସାଙ୍ଗେ ଗୋଳେଇକି ସାଙ୍ଗେ ସାଙ୍ଗେ ଗୋଳେଇକି ମଣ୍ଡା ପିଠା ଯୋ ଗୋଲ ସେପ୍ ଟା କରୁଛନ୍ତି ତା ଭିତରେ ପୁରଟା ଦେବା ପାଇଁ ସେଇଟା ସାଙ୍ଗେ ସାଙ୍ଗେ ଗୋଳେଇକି ମୁଗ ଟାକୁ ଆପଣ ଦେବେ। ନହେଲେ ପାଣିରେ ଫାଟିଯିବ। ପିଠା ବି ଫା
ହଁ ସେଇଥିପାଇଁ କୁହନ୍ତି କି ମଣ୍ଡାପି ପିଠାର ଜନ୍ତାଟା ମାନେ ତା ଇଏଟା ମୋଟା କରନ୍ତି। ହଁ ସେଟା ଫାଟେନି ଫାଟିବନି ବୋଲି ନହେଲେ ଯୋଉ ସିଝା ଯାଏ ମଣ୍ଡା ପିଠା ଟା ନହେଲେ ଫାଟିଯାଏ ଅ।
ହଁ ମତେ ବେଶୀ ତ କାକରା ପିଠା ଟା ହିଁ ପସନ୍ଦ। କାକରା ପିଠା ପୁଣି ଗରମ ଗରମ ଖାଇବାଟା ହିଁ ପସନ୍ଦ।
ମତେ କାକେରା ପିଠା ଜମା ବି ପସନ୍ଦ ନୁହେଁ ମତେ କାକେରା ର ସେକା ପିଠା ଟା ପସନ୍ଦ ଯୋଉଟା କି ଏ ଯୋଉ ଇଏ ହେଇଥାଏ। ମାନେ ପୁର ହେତିରେ ପଡ଼ି ନଥାଏ ମୁଁ ଟିକେ ମିଠା ପସନ୍ଦ କରେନି। ସେଥିପାଇଁ।
ହଁ, ସୁଗାର ଫୁଗାର ଅଛି ନା କଣ?
ନାଇ ନାଇଁ, ମତେ ଛୁଆ ଦିନଠୁ ମିଠା ପସନ୍ଦ ନୁହେଁ।
ଆଚ୍ଛା, ମିଠା ତ ପସନ୍ଦ ନାହିଁ କିନ୍ତୁ ମିଠାରେ କିଛି କରିଛନ୍ତି? କ୍ଷୀର ଆଇଟମ ରେ କିଛି।
ମତେ ବନେଇବାକୁ ସବୁ ଜିନିଷ ବହୁତ ଭଲ ଲାଗେ। ଯେମିତି କ୍ଷୀରରେ ମାନେ ମୁଁ ନିଜେ ଘରେ ରସଗୁଲା ବନାଏ। ମାନେ ଗୋଲାପଜାମୁ ଇଏ ଆଣିକି ବି ମି ରେ ବନାଏ, କ୍ଷୀରରେ କ୍ଷୀରସାଗର ବନାଏ। କିନ୍ତୁ ମୁଁ ଟିକେ ମତେ ଟିକେ ମିଠା ଭଲ ଲାଗେନି, ମାନେ ମୋ ଛୋଟ ଦିନଠୁ ମତେ ମି ମିଠା ମାନେ ଆମ ଘରେ ବି, ଏତେ କାହାର ବେଶୀ ମିଠା ପସନ୍ଦ ନୁହନ୍ତି। ମୁଁ ଗୋଟେ ଭାଇଙ୍କର ମୋର ତ ଆମର ଖାଲି ଜଳଖିଆ ପସନ୍ଦ ପଛେ ସେ ବରା ଫରା ପସନ୍ଦ। ବଟ୍ ମାନେ କିନ୍ତୁ ମିଠାଟା ଆମକୁ ଏତେ ଭଲ ଲାଗେନି।
ଏ ଆଚ୍ଛା, ଏଇ ଯୋଉ ଫାଷ୍ଟ ଫୁଡ ଆଇଟମ୍ ସବୁ ଭଲ ଲାଗେ, ନା କି?
ହଁ, ଆଗରୁ ମାନେ ହଁ ଆଗରୁ ମାନେ ଖା ମାନେ ଭଲ ଏବେ ବି ମତେ ଭଲ ଲାଗେ। ଯେହେତୁ ଦୁନିଆ ମାନେ ଏବେ ଯୋଉ ସବୁ ରୋଗ ଭୋଗ ହଉଛି। ସେଥିପାଇଁ ମୁଁ ଟିକେ ଫାଷ୍ଟ ଫୁଡ୍ ଟାକୁ ଟିକେ ମାନେ ଖାଉନି କିନ୍ତୁ ନହେଲେ
ରେ ଅଛନ୍ତି ନା କଣ?
ହଁ ନହେଲେ ମୁଁ ଫାଷ୍ଟଫୁଡ୍ ପାଇଁ ମାନେ ପୁରା ମାନେ ଗୋଟେ ଦିନରେ ମୁଁ ସବୁପ୍ରକାର ଜିନିଷ ବୁଲିକି ଖାଇ ଦେଇେଇ ପାରିବି।
ଆଚ୍ଛା।
ଯେହେତୁ ୱେଟ୍ ଟିକେ ଅଧିକ ହେଇଗଲା ମାନେ ହାଇଟ ଅନୁସାରେ ୱେଟ୍ ଅଧିକ। ତ ସେଥିପାଇଁ ଖାଏନି। ମାନେ ମୁଁ ବୋଧେ ପ୍ରତି ମାସରେ ମତେ ମୁଁ ଯେତେବେଳେ ପଢୁଥିଲି। ଦିଥର ସ ଦିଥର ତିନିଥର ପିଜା ନ ଖାଇଲେ ମୁଁ ମୋ ମୁଣ୍ଡ ଖରାପ ହେଇଯିବ। ଖାଇବି ମାନେ ଖା
ଆଚ୍ଛା, ପିଜାରେ କୋଉଟା ଖାଆନ୍ତି ଚିଜ୍ ପିଜା ନା କଣ?
ମୋର ଡବଲ ଚିଜ୍, ମାନେ ଏକ୍ସଟ୍ରା ଚିଜ୍। ମୁଁ ଯେତେବେଳେ ଅର୍ଡର କରେ ମତେ ଏକ୍ସ ଟ୍ରା ମାନେ ମୁଁ ଅଧିକ ଚିଜ୍ ର ପରିମାଣ ଟିକେ ଅଧିକ ଅର୍ଡର କରେ। ମାନେ ମତେ ସବୁ, ସବୁ ପ୍ରକାର ପରିବା ପିଜ ଚିଜ୍ ମାନେ ପିଜା ଅପେକ୍ଷା ମତେ କର୍ଣ ପିଜା ଟା କର୍ଣ ପିଜା ଟା ବେଶୀ ଭଲ ଲାଗେ ଯୋଉଥିରେ କି ଅଧିକ ଦି ଲେୟାର ତିନି ଲେୟାର ଚିଜ୍ ଥିବ। ଆଉ ଖାଲି କର୍ଣ ଥିବ ମକା ଥିବ ସେଇଟା ମତେ ଖାଇବା ପାଇଁ ଭଲ ଲାଗେ। ମତେ ମାନେ ସବୁଠୁ ଚିଜ୍ ଟା ଭଲ ଲାଗେ ସେଇ ଯୋଗୁ ତ ୱେଟ୍ ଗେନ୍ ହେଇଗଲା ପରେ ୱେଟ୍ ବଢିଗଲା। ସେଇ ଜିନିଷ ଟା ଟିକେ ଏବେ ଖାଇବାକୁ ସବୁ ଡି ପ୍ରୋବ୍ଲେମ ବାହାରିଲାଣି।
ମୁଁ ରହିବି। ଆଉ ଟିକେ ମୋର ଟିକେ କାମ ଅଛି ମୁଁ ଫ୍ରି ହେଇକି ନେକ୍ସଟ କରିବି ହେଲା।
ଓକେ ହଉ ଠିକ୍ ଅଛି ଆଉ।
ହଉ ହଉ ଧନ୍ୟବାଦ।
ଧନ୍ୟବାଦ।